ହାଲୋ।
ହାଲୋ।
ହଁ ଭାଇ କୁହନ୍ତୁ।
ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ ଏଇ ସକାଳେ ଉ କଥା ହେଇଥିଲେ ତ। ଭାଇ କଣ କୁହନ୍ତୁ। କିଛି ନାଇଁ ଏଇଠି ଆପଣ ସାଙ୍ଗରେ କଥା ହବାକୁ ବାହାରକୁ ଆଇଲିି ଆଉ କଣ କରିବି।
ଆଚ୍ଛା ଆଚ୍ଛା। କେମିତି କଣ ଆପଣଙ୍କ‌ ଆଡେ ଏନେଉ ବର୍ଷା ହଉଚି ନା କେମିତି କଣ?
ହଁ ବର୍ଷା ହଉଥିଲା ସେ ଏବେ କଣ ଏଠି ଆଉ ନାଇଁ ଆଉ ଥିଲା ବେଶୀ ନାଇଁ ଏତେ ଆଉ। ଏବେ ଆଉ କମିଚି ଟିକେ ଏତେ ନାହିଁ ଆଜ୍ଞା।
ଚା ଯା ମୁଁ କହିଲି କୋଉଠି କହିବ କହିଲ ଆଜ୍ଞା ଆପଣଙ୍କ ଘରଟା?
ଆମ ଘରଟା ଏଇ ଯୋଉ କଟକରେ ବାଚିପୁରା ଅଛି। ବାଚିପୁରା ଏଇ ଛତିଆ ସାଇଡ୍ ଆଉ।
ଓ ହୋ ଛତିଆବଟ ଯୋ ସେଇଠି ତ।
ଆଜ୍ଞା।
ଆଜ୍ଞା ଆଜ୍ଞା ଠିକ୍ ଠିକ୍ ହୋଉ ଆପଣ ଆସୁନାହାନ୍ତି ବୁଲାବୁଲି କେତେବେଳେ କରିବାକୁ।
ବୁଲାବୁଲି ଇ ଅ କହୁଥିଲି ତ। ଯିବି ବୋଲିକି ସମୟ ଟିକେ ହୋଉନି। ଏ ହୋଉ ସମୟ ହେଲେ ଦେଖିବା ଯିବା ଆଉ ଆଜ୍ଞା।
ଫାଇବର ତ ତଣ ରଛ ଫାଇ
ହାଲୋ। ଦବାଇ। ହାଲୋ। ହାଲୋ।
ହାଲୋ।
ହଁ ଭାଇ କୁଅନ୍ତୁ।
ହଁ ହଁ ଭାଇ କୁହ।
ଆଉ ଆପଣ କଣ ପଳେଇଥିଲେ କି କୁଆଡେ?
ନାଁ ନାଁ ଏଇଠି ଅଛି ଯିବି କୁଆଡେ?
ସେଇଟ କଣ ଏ କଲ ଶୁଭୁନ ତ
ହଁ ନାଁଇ ଏଇ ନେଟୱାର୍କ ଟିକେ ଏରର୍ ଆସୁଛି ତ।
ଆମର ଏଠି ଟିକେ ପ୍ରୋବ୍ଲେମ ହଉଛି ପାଗ ସେଇଆ ବର୍ଷା ବର୍ଷା ହଉଛି ଏନ୍ତି ହବ।
ହଁ ସେ ବର୍ଷା ପାଗ ଯାଗୁ ତ ଏପଟ ସେପଟ ହଉଛି ନେଟୱାର୍କ ଆଉ।
ହଁ
ହଉ ଭାଇ କୁଆଡେ କଣ ବୁଲିବାକୁ ପସନ୍ଦ ଲାଗେ ଆପଣଙ୍କୁ?
ଜାଗା ଯାହା ଆମେ ବୁଲି ହଉଛୁ ଆଉ କଣ ଅଧିକା ଦୂର ଯାଗା ବୁଲି ହବ।
ସବୁ ଜାଗା କଣ ଭାଇ ବୁଲିହବ।
ସବୁ ଆଉ ସେମିତି ପାଖ ଯାଗା ଯେମିତି ହବ ଛତିଆ ବଟ କହୁଥିଲି।
ପାଖରେ ଯେତିକି ଜାଗା ଥିବ ସେତିକି ଜାଗା ବୁଲେ ଆପଣଙ୍କୁ ବହୁତ ବଢିଆ ଲାଗିବ ଯେମିତିକି। ଆମର ପୁରୀରେ ଅଛି ପୁରୀରେ ବହୁତ ଜାଗା ବୁଲିବାକୁ। ଅଛି ଦର୍ଶନୀୟ ଜାଗା ଭୁବନେଶ୍ଵରରେ ବି ଅଛି ବହୁତ ଜାଗା ଦର୍ଶନୀୟ। ଆଉ ଆମର ସେପଟେ ଯୋଉ ଟି ବିଚ ଆଡେ ଆପଣ ଯାଇଛନ୍ତି କି ଯୋଉ ଖୋର୍ଦ୍ଧା ଆଡେ ଯୋଉ ଅଛି।
ଖୋର୍ଦ୍ଧା ଆଡ଼େ ନାଇଁ ହଁ ଶୁଣିଛି ଯାଇନି କେବେ ଆଉ ଭାବୁଛି
ହଁ ସେଇ ଜାଗାଟା ବହୁତ ବଢିଆ ବଢିଆ ପ୍ଲେସ ଟା। ଟି ଜାଗା ଟି ବି ମାନେ ଟି ଟାଇପର ବ୍ରିଜ ହେଇଥିବ ମାନେ ଆପଣ। ସେପଟକୁ ଯାଇପାରେ ସେପଟକୁ ଯାଇପାରିବେ ତାର ଗୋଟେ ଗୋଟେ ସାଇଡରେ ଅଛନ୍ତି। ପ୍ରଭୁ କିଏ ନୃସିଂହନାଥ ଅଛନ୍ତି ଆଉ ଗୋଟେ ପୋଟେ ଅଛନ୍ତି ରାମନାଥ। ଆଉ ଗୋଟେ ବୋଧେ ଏମିତି ତିନିଟା ଠାକୁର ଅଛନ୍ତି ଆପଣ ସେଇଠିକି ଯିବେ। ଯୋଉ ଆପଣ ଦେଖିଛନ୍ତି ଯୋଉ ବାଦୁଡି ଦେଖିଛନ୍ତି।
ବାଦୁଡ଼ି।
ହୁଁ ବାଦୁଡି ଯୋଉ ଟିକି ଟିକି ଚଢେଇ ଟାଇପ ର।
ହଁ ତାଙ୍କୁ ସେ ଦେଖିଚି
ସେଇ ବାଦୁଡି ଗୁଡା ସେଠି ଦେଖିବାକୁ ମିଳିବ ମାନେ ସେ ଗୋଟେ ଗଛରେ ବାଦୁଡି ପୁରା। ବହୁତ ବାଜୁଡି ମାନେ ପୁରା ଥିବେ ଆପଣଙ୍କୁ ଦେଖିବାକୁ ମଜା ଲାଗିବ। ଭଲ ପ୍ଲେସଟା ବହୁତ ଭଲ ପ୍ଲେସ ଟା।
କଣ ସାର୍ କହିଲି ଜାଗା ଟା?
ଉଁ ଟି ବ୍ରିଜ ପାଖରେ ଯୋଉ ଅଛି।
ଟି ବ୍ରିଜ୍।
ସେଇଟା ଆପଣଙ୍କର ଆସିବ କୁଆଡେ କହିଲେ ଯୋଉ ସିମର ଜାଣିଛନ୍ତି ଖୋର୍ଦ୍ଧା ବାଘମାରୀ ସିମର। ସେଇ ଏରିଆକୁ କୁଆଡେ ଆସିବ ସେଗୁଡ଼ା। ଆଚ୍ଛା ଆଚ୍ଛା ଆଉ ଆପ୍ ଆପଣ ଆପଣ ଜାଣିଥିବେ ଅଟରି ଜାଣିଛନ୍ତି, ବାଘମାରୀ ଅଟରୀ କୁଆକୁୁଣ୍ଡ ଯୋଉଠି?
ନାଇଁ ଭାଇ ଆପଣ ଯୋଉ ଜାଗା କହୁଛନ୍ତି, ସମସ୍ତ ମୁଁ ଜାଣିଛି ଗୋଟେ ଗୋଟେ ଜାଣିଛି।
ଜାଣିନାହାଁନ୍ତି? ଅଟ୍ରିରେ ଅଛି କଣ କହିଲେ? ଯୋଉ ବିଶ୍ଵ ପ୍ରସିଦ୍ଧ ଆମର କୁଆକୁଣ୍ଡ ମାନେ ପାଣି ଯୋଉ ଫୁ ଆପଣ ଜାଣିଛନ୍ତି?
ନାଇଁ ନାଇଁ ସେ ଶୁଣିଛି ସେ ଜାଗା ସବୁ କିନ୍ତୁ
ହଁ ସେଇ ଜାଗା ସେଇ ଜାଗା ପାଣି ମାନେ ଅ ଅଟୋମେଟିକ ଫୁଟୁଥିବ ମାନେ ପୁରା ଫୁଟୁଥିବ ବୋଲି ସେ ପୁରା ଆ ଫର୍ଟି ଫାଇଭ୍ ଡିଗ୍ରୀ ସେଲସିୟସ ରେ ଫୁଟୁଥିବ, ମାନେ ଅଲଗା ପ୍ରକାର ଠାକୁରଙ୍କ ମହିମା ସହିତ ଆଉ।
ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କୁ କେମତି ବୁଲିବାକୁ ପସନ୍ଦ ଲାଗେ, ମାନେ ଟୁ ହ୍ୱିଲର ୟା ଫୋର ହ୍ୱିଲର?
ଟୁ ହ୍ୱିଲରରେ ଯାଉ ଆଉ, ଟୁ ହ୍ୱିଲର୍ ରେ ଯୋଉ ମଜା ହୁଏ ଫୋର୍ ହ୍ୱିଲର୍
ଟୁ ହ୍ୱିଲର୍ ର ଯୋଉ ମଜା ଆଉ କଣ ଫୋର୍ ହ୍ୱିଲର ରେ ମିଳିବ, ଫୋର ହ୍ୱିଲର ଆମେ ଗାଡି ଭିତରେ ବସିଲେ ଏସି ଲାଗିଲା ଆରମ୍ ରେ ଚାଲିଲେ ସିଏ କିନ୍ତୁ ଟୁ ହିଲର କଣ ଯୁଆଡେ ଇଚ୍ଛା ସିଆଡେ ଗଲ, ଦୋକାନ ଗୋଟେ ଗୋଟେ ଦେଖି ରଖିଲ। ସିଏ ହଉଛି ମଜା।
ବି ତ ଆମକୁ ଇଏ ମିଳୁଛି ବି ଇଏ ଫ୍ରିଡମ୍ ବି ମିଳୁଛି ଯାହା ଫୋର୍ ହ୍ୱିଲରରେ ଗଲେ ଏମିତି କଣ ହବ?
ହଁ ଫୋର୍ ହ୍ୱିଲରରେ ଏତେ କିଛି ହେଇ ପାରିବନି, ଫୋର୍ ହ୍ୱିଲରରେ ଆମେ ତ ଗାଡିରେ ବସେ ଗାଡିରେ ଚାଲିଲେ। ଲିମିଟେଡ୍ ଲିମିଟେଡ ଜାଗାରେ ଗାଡି ରଖିବ, ଲିମିଟେଡ୍ ଟାଇମ୍ ପାଇଁ ରଖିବ। କିନ୍ତୁ ଫୋର୍ ହ୍ୱିଲର ହେଲେ ଟୁ ହ୍ୱିଲର ହେଲେ ବଢିଆ ମାନେ ବୁଲିବା ପାଇଁ ବଢିଆ ଲାଗ ବ ।
ହଁ ସେଇ ଟୁ ହ୍ୱିଲର ରେ ଗଲେ ବି ସାଙ୍ଗ ଯାଇପାରିବେ ଯାଇପାରିବେ ନିଜ ଇଛା ଯୁଆଡେ ଯିବେ ଯାହା କରିବେ ଆଉ ଏମତି ଫୋରହ୍ୱିଲର ଗଲେ କିଛି ନାହିଁ, ଗୋଟେ ଏ ଯିବାକୁ ପଡିବ ଆଉ କଣ କ
ହଁ- ହଁ ଆଉ ଆପଣଙ୍କ ପରିବାର ସବୁ କିଏ କିଏ ଅଛନ୍ତି?
ମୋର ଆମର ମୋ ବାପା, ମା ରହୁଛନ୍ତି। ଆମର ଯେହେତୁ ଆମର ତ କହିବାକୁ ଗଲେ ଆମର ଜଏଣ୍ଟ ଫ୍ୟାମିଲି ଯେହେତୁ ମୋର ଟୋଟାଲି ଟୋଟାଲ ମେମ୍ୱରସିପ୍ କାଉଣ୍ଟ କଲେ ଟ୍ବେଣ୍ଟି ପାଖାପାଖି ହେବେ ଭାଇ।
ଟ୍ୱଣ୍ଟି।
ଆଜ୍ଞା।
ବଡ ଫ୍ୟାମିଲିଟା ହବ ତ ବଡାପା ଅଛନ୍ତି ତାଙ୍କର ପୁଅ, ଝୁଅ ତାଙ୍କର ସ୍ତ୍ରୀ ଅଛନ୍ତି ଦାଦା ବି ଆଉ ମୋ ଜେଜେ ହଉଛନ୍ତି ସେ ମୋ ଜେଜେ ହଉଛନ୍ତି ଦି ଭାଇ ବୁଝିଲେ।
ଆଜ୍ଞା ଆଜ୍ଞା।
ମୁଁ ଦି ଭାଇ ପୁଣି ମୁଁ ପୁଣି ନିଜ ନିଜ ଯେମିତି ସେ ତାଙ୍କର ପୁଣି ଚାରି ପୁଅ ଆଉ ବଡ ଅଜାଙ୍କର ଗୋଟେ ପୁଅ, ଏମିତି ହେଇଗଲେ ପରିବାର ଦେଖିଲେ ପରିବାର ଟ୍ୱେଣ୍ଟି ପ୍ଲସ୍ ହେଇଯାଉଛି ହେଇଯାଉଛି ଆଉ ମେମ୍ବର ଆଉ।
ନା ଏତେ ବି ଭଲ ନାହିଁ। ବେଶୀ କିଛି କହିନାହାନ୍ତି ବେଶୀ କିଛି କହିନାହାନ୍ତି। ନା ମ କଣ କହିବି ହଁ ହ୍ୟାଲୋ।
ବୁଝିଲେ କି ପଚିଶ ମାନେ ଟ୍ୱେଣ୍ଟି ପ୍ଲସ ହେଇଯାଉଛନ୍ତି ଆଉ ମେମ୍ବର ଆଉ।
ହଁ -ହଁ ମେମ୍ବର ଏତେ ମାନେ ମାନେ ଆପଣ କଣ ମାନେ ମିଳିମିଶି ସବୁ ରହୁଛନ୍ତି ନା ଆଉ ଆପଣଙ୍କ ଘର ଅଛି ଜଏଣ୍ଟ ଫ୍ୟାମିଲି? ଆ ଜଏଣ୍ଟ ଫାମିଲି ମାନେ ରୋଷେଇ କରିବାକୁ ପ୍ରୋବ୍ଲେମ ହଉଥିବ।
ସବୁ ଅଧିକା ଲୋକ ହେଲାଠୁ ସବୁ ମିଶିମାସିକି କରିଦଉଚନ୍ତି।
ହଁ ଆଚ୍ଛା ଆଚ୍ଛା ହଁ ଭଲ ଆଉ ଜଏଣ୍ଟ ଫ୍ୟାମିଲି ଜଏଣ୍ଟ ଫ୍ୟାମିଲି ହେଲେ ମାନେ ଭଲ ସମସ୍ତେ ଥିବେ ନା ମିଳିମିଶିକି ଚଳିବ ଭଲ ଲାଗିବ।
ଏଇକି କଥା ଜଏଣ୍ଟ ଫ୍ୟାମିଲି ହେଲେ ଆଉ ଇଏ ଇଏ ବି ହାବୋ ବୋଜ ବି ହାଲକା ହେଇଯାଉ ସମସ୍ତେ ମିଶିଇ ରଉଚନ୍ତି ଆ ତୁରୀ ଆରେ କାମ ହେଇଗଲି ବୋଝ ଟିକେ ହାଲକା ହେଇଯାଉଚି ସେଥିପାଇଁ
ଠିକି ଠିକି ବଢିଆ ଆଉ ଆ ଆଣ ଆଗରୁ ଆଗକୁ କଣ ପ୍ଲାନିଂ ଅଛି କଣ ପଢାପଢି?
ଆଗରୁ ମୋର ଆଗରୁ ଭାବି ମୁଁ ତ ପ୍ଲସ୍ ଟୁ ତ କହୁଥିଲି ପ୍ଲସ୍ ଟୁ ଏମିତି ସରିଛି କରି ବ ଆଗକୁ ଗ୍ରାଜୁଏସନ କମ୍ପିଲ୍ଟି ଭାବୁଚି ଗ୍ରାଜୁଏସନ କରିବି ଟିଚର ଲାଇନି ଯିବି। ହ୍ୟାଲୋ।
ହଁ କୁହନ୍ତୁ?
ମୁଁ ତ କ କହିଥିଲି ଯେ ଏବେ ଟୁଏଲଥେ ପାସ ଆଉଟୁ କରିଚି?
ଠିକି ଠିକି।
ଆଉ ଗ୍ରାଜୁଏସନ ଟା କରିବି ଗ୍ରାଜୁଏସନ କଲେ ସେ ଟିଚର ଲାଇନ୍ ଯିବି ପିଜି କମ୍ପ୍ଲିଟ୍ କରିବି ନହେଲେ ଏଇ ଯୋଉ ଆଉ କିଛି କମ୍ପୁଟର ଲାଇନି ଯେଦି ଜାଣିଚନ୍ତିି ମିନିୟମ ମୁଁ ଏବେ ରିୱରମେଣ୍ଟେ ଦଉଚି ମିନିୟମ ଗ୍ରାଜୁଏସନ ନା ମିନିୟମ ରିୱରମେଣ୍ଟେ ତା ପରେ
ହଁ ଗ୍ରାଜୁଏସନ ତ ମିନିୟମ୍ ଯାହାଵି ହେଲେ ଯୋଉଠି ଯୋଉ ସେକ୍ଟର କାମ ବଲେବେ ଏବେ ଗ୍ରାଜୁଏସନଟା ମିନିୟମ ରିୱରମେଣ୍ଟେ ରହୁଚି।
ଆଜ୍ଞା।
ଆଜ୍ଞା ଆଜ୍ଞା।
ହେଲା ଆଉ।
ଆଛା ଆପଣଙ୍କ ଏରିଆରେ ଭାଇ ଭଲ ଭଲ ପ୍ଲେଶ୍ କଣ ସବୁ ଅଛି?
କଣ ସେମିତି ଗାଁ ଗାଁ ଏରିଆ ରହୁଚନ୍ତି ଦେଖିବେ ଗାଁ ପାଣି ପବନ ସେ ନିଆରା।
ହୁଁ ଗାଁ ର ତ ମଜା ଅଲଗା ଆଉ।
ଆଜ୍ଞା। ଗଲା ଗାଁରେ ରହୁଚୁ, କିନ୍ତୁ ଆମର କଣ ପ୍ଲେସ୍ କଣ ଆମ ଗାଁରେହିଁ ସବୁ କିଛି, ଗାଁରେ ବୁଲିବୁ ଇଏ ଖାଇବୁ। ଆଉ ପାଖ ପ୍ଲେସ ଜାଣିକି ଏଇ ମନ୍ଦିର ଫନ୍ଦିର ରହୁଚିନି ଇନ୍ତି କହୁଥିଲ ତ ମିନି କେଦରନାଥ। ଜବ୍ ଛତିଆ ବଟ ଏନ୍ତି ଅଛି, ଆଉ ଏ ମହାବିନାୟକ ଅଛି ଚଣ୍ଡି ଖୋଲରେ ଏମିତି
ହଁ ହଁ ମୋ ମହାବିନାୟକ କେବେ ଯାଇଛନ୍ତି ଆପଣ ବୁଲିଆକୁ?
ଆଜ୍ଞା, ମହାୟନତ ଯାଇଚି ବହୁ ପାଖ ହବ ଆମର ଏଠୁ ନିହାତି ଦଶ କିଲୋମିଟର ହବ ଆଉ, ଦଶ ବାର କିଲୋମିଟର ହବ।
ଏ ଜ ଦଶ ବାର କିଲୋମିଟର ଆପଣ ଡେଲି ଯାଉଥିବେ ତାହେଲେ ଆଉ।
ଡେଲି ନୁହଁ ସେମ୍ ଯାଉ ଆଉ ଡେଲି କଣ।
ଆଛା, ଆଛା -ଦଶ ବାର କିଲୋମିଟର ମାନେ ଆପଣ
ପାଖହବ ଅଧଘଣ୍ଟା ରୁ କମ୍ ସମୟ ଲାଗିବ ପହଞ୍ଚିବା ପାଇଁ। କି କିଛି ମିନିଟି - ହାଲୋ। କଣ ଆପଣଙ୍କ ସାଉଣ୍ଟ୍ କଣ କଟି ଯାଉଚି ମଝିରେ ମଝିରେ, କଣ ନେଟୱାର୍ ପ୍ରବ୍ଲେମ୍ ହଉଚି କି?
ନା ନେଟୱର୍କ ଟିକେ ସ୍ଲୋ ହଉଥିବ, ଏ -ବର୍ଷା ଦିନ ଆଉ କଣ କରିବା।
କାଲି ଆମ ଶିବାଇ ଆଉ ମୁଁ କହିଥିଲି କି ଏନ୍ତି ସେଟା ଆମର ହଉଚି ପାଖ ହେଇଯାଉଚି ଏମିତି ଦଶ ବାର କିଲୋମି ତେର ଆମର ତ କେତେ ଅଧଘଣ୍ଟାରୁ ବି କମ ସମୟ ଲାଗୁଚି ପହଞ୍ଚିବା ପାଇଁ।
ଅଧଘଣ୍ଟା ବି ଲାଗିଅନି ବାଇକ୍ ରେ ଗଲେ।
ହଁ ସେ କମ ସମୟ ଲାଗୁଚି ପହଞ୍ଚଉଛି।
ହଁ। ଆଉ ତମ ଆଡେ କୋଉ ପର୍
ପର୍ବ
କୋଉ ପର୍ବ ତମ ଆଡେ ଟିକେ ମାନେ ବେଶୀ ବେଶୀ ଅଧିକ ଧୁମ୍ ଧାମ୍ ରେ ପାଳନ ହୁଏ?
ଏବେ ଏବେ ଜାଣିଥିବେ ଆପଣ ଏବେ ରିସେଣ୍ଟଲି ରଜ ଯାଇଛି।
ହଁ ରଜ ତ ଏବେ ରିସେଣ୍ଟ ଯାଇଛି।
ରଜ ଆପଣ ତ ଜାଣିଥିବେ ରଜ ଆମର ପୁରା ଓଡିଆ ପର୍ବ ମାନେ ବହୁତ ଭଲ ପୁରା ପିଠା ପଣା ହେଇ ପୁରା ଭଲସେ ହୁଏ।
ହଁ ହଁ ହଁ।
ଏମ ପୁରା ମାନେ ଜାଣିକି ପୁରା ମାନେ ଜଣିଥିବେ ଗାଁ ର ମାହୋଲ ସିଏ ଅଲଗା ପ୍ରକାର ଦୋଳି ଲାଗିଥିବ ମାନେ ବିଭିନ୍ନ ପ୍ରକାର ଦୋଳି, ଯା ଯୋଉ ମାନେ ଯୋଉ ଦୋଳି ଭାବେ ଚାହିଁବେ ସବୁ ଦୋଳି। ଟୋଟାଲ ସବୁ ପ୍ରକାରିଆ ଦୋଳି ଦୁଇଟା ପର୍ବ ବଡ ପର୍ବ ଜାଣି କି ଆମର ଓଡ଼ିଆମାନଙ୍କ ପାଇଁ ଆଉ।
ଆଜ୍ଞା ଆମେ ତ ଓଡ଼ିଆ ଭାରି ବଢ଼ିଆ ଆଉ।
ଆଜ୍ଞା।
ଭଲ କଣ ହବ? ହଉ ଭାଇ ମୁଁ ରଖୁଛି ମୁଁ ପଛରେ କରିବି ଆଉ।
ରୁହନ୍ତୁ ଟିକେ।
ସ୍କଥା ହେଇଥିବାରୁ ଧନ୍ୟବାଦ ଭାଇ ରଖ।
ରୁହନ୍ତୁ ରୁହନ୍ତୁ ଟିକେ ହ୍ୟାଲୋ ଭାଇ ଟିକେ ଶୁଣନ୍ତୁ ହ୍ୟାଲୋ ଭାଇ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ଭାଇ ରୁହନ୍ତୁ ଦଶମିନ୍ଟୀ ହଉ।
ସାଇଜ
ହ୍ୟାଲୋ ହ୍ୟାଲୋ।
ଭାଇ କହୁନାହାନ୍ତି କଣ?
ହ ଭାଇ କଣ କୁହନ୍ତୁ।
ତ
ହ ଉଚ୍ଚାରଣ ମତେ ଆପଣ କଣ ଦିଅ? ମାନେ କ୍ୟାମେରା ବ୍ୟାଂଟିଲ ହେଇଗଲା ଦୋଷ ଆଉ ଗୋଟେ ଲିଙ୍କ
ହାଲୋ।
କଣ କହୁନାହା ଏଇ କଣ? କଣ? ବସ୍।